ହ୍ୟାଲୋ। ହାଲୋ। ହାଲୋ।
ଆପଣଙ୍କ ଆସୁନି।
ଓଉ ଟିକେ ନେଟୱାର୍କ ଜାଗାକୁ ଆସୁନୁ? ହାଲୋ। ହାଲୋ ଶୁଭୁଚି?
ହ୍ୟାଲୋ।
ଶୁଭୁଚି? ମୁଁ କହିଲି ଟିକେ ନେଟୱାର୍କକୁ ଆସେ, ନେଟୱାର୍କକୁ ଟିକେ ଆସେ।
ହ୍ୟାଲୋ।
ହାଲୋ ହଁ କଣ ଖାଇଚୁ?
ମୁଁ ଭାତ ଖାଇଥିଲି। ତମେ? ହ୍ୟାଲୋ।
ମୁଁ, ହଁ ମୁଁ ବି ଭାତ ଖାଇଥିଲି।
ଉଁ ହୁଁ। ଆଉ ଦେହ ଭଲ ଅଛି?
ହଁ।
ହ୍ୟାଲୋ, ହଁ ଭଲ ଅଛି। ଆ ଘରେ ସମସ୍ତେ ଭଲ ଅଛନ୍ତି? ହଁ ଭଲ ଅଛି। ଆଉ ଘରେ ସମସ୍ତେ ଭଲ ଅଛନ୍ତି? ଉଁ ହୁଁ, ତମ ଘରେ କିଏ କିଏ ଅଛନ୍ତି?
ଘରେ ବାପା, ବୋଉ, ସାନ ଭାଇ।
ହୁଁ। ଆଉ ଘର ଲୋକଙ୍କ ସହ କଥା ହେଇଥିଲ?
ଶୁଭୁନି, କଣ?
କହିଲି ଘରଲୋକଙ୍କ ସହ କଥା ହେଇଥିଲ କି?
ହଁ ଘର ଲୋକଙ୍କ ସହିତ, ବାପା ବୋଉଙ୍କ ସହିତ କଥା ହେଇଥିଲି।
ହୁଁ ହୁଁ। ଏବେ କଣ କରୁଥିଲ ଯା?
ଏବେ ଏଇ ଟିକେ ବର୍ଷା ପାଗ ହେଇଛି ଯେ, ବାହାରେ ବୁଲୁଛି ଆଉ।
ଓହୋ। ବାହାରେ ବୁଲିବନି, ସାପ ଫାପ ବହୁତ ବାହାରୁଛନ୍ତି।
ଆହା। ଆଉ ତମେ କଣ କରୁଥିଲ?
କିଛି ନାହିଁ ମାର୍କେଟ ଯିବି ତ ଟିକେ ବାହାରୁଥିଲି। ଆମ ଆଡେ ବି ଆଜି ବହୁତ ଜୋରରେ ବର୍ଷା ହେଇଥିଲା।
ହଁ। ଭଲ ଆଉ ତୁମ ମାର୍କେଟଟା ପାଖରେ କି?
ହଁ ଏଇ ମାର୍କେଟଟା ଆମର ପାଖରେ। ତମର ପାଖରେ ନାହିଁ କି?
ହଁ ଆମର ବି ପାଖରେ ଯେ ମୁଁ ଯୋଉଠି ରୁହେ ସେଇଠି ପାଖରେ ଆଉ ଆମ ଗାଁରେ ଟିକେ ଦୂର ଆଉ।
ଓହୋ ତମେ ତାହେଲେ ବାହାରେ ରହିକି ପଢୁଛ?
ହୁଁ।
ହଁ ମୁଁ ବି ବାହାରେ ରହିକି ପଢୁଛି। ଆଉ ତମ ଆଡେ ରଜ କେମିତି ସେଲିବ୍ରେଟ କରାଯାଏ?
କଣ କହିଲ?
କହିଲି ତମ ଆଡେ ରଜ କେମତି ସେଲିବ୍ରେଟ୍ କରାଯାଏ?
ରଜ ଆମର, ଆମ ଗାଁରେ ଆଉ ଦୋଳି ହୁଏ ମାନେ ପଟା ଦୋଳି ଆଉ ନିଶୁଣୀ ଦୋଳି ଆଉ ବାଉଁଶ ଦୋଳି ଆଉ ଏ ଯୋଉ ଚକିରି ଦୋଳି ସବୁ ଦୋଳି ହୁଏ ଆମେ ସବୁ ଖେଳୁ। ନୂଆ ଡ୍ରେସ ପିନ୍ଧୁ ଅଳତା ପିନ୍ଧୁ ସଜ ହଉ ଆଉ ଆ କଣ କଦଳୀ ପଠୁଆ ବିଏ ଆମେ ଆଳୁ।
କିଛି ମତେ ବି କେବେ ଡାକିବ ତମ ଗାଁକୁ?
ହଁ ହଁ।
ଆମ ଗାଁରେ ମୁଁ ଜାଣିନି ମୁଁ ରଜା କେମିତି କଣ କରୁଛନ୍ତି। ଏଥର ଆମ ଗାଁ ରେ ଯାତ୍ରା ହଉଛି ଦେଖିଥିବ?
ତମର ଆଉ କଣ ପର୍ବ ହୁଏ?
ଆମର ପଣା ସଂକ୍ରାନ୍ତି ଭଲ ସେ କରନ୍ତି। ତାପରେ ଏଠୁ ରାମଲୀଳା ପଣ ସଂକ୍ରାନ୍ତିରେମ ରାମ ଲୀଳା ହରିକା ବି କରନ୍ତି।
କେମିତି ରାମ ଲୀଳା ହରିକା ହୁଏ ସବୁ?
ଯୋଉ ତାର ଧାରା ମାନେ ଅଧ୍ୟାୟ ବାଇଶ ତାର ଥିବ ଅଧ୍ୟୟ
କିଏ ବାହାରକୁ ଆସ।
ହଁ।
ହଁ କୁହ।
ଆଉ ଆଜି ପଢିଥିଲ?
ହଁ ଏଇ ଦିନରେ ପଡିଥିଲି। ଏଇନା ତ ଆମର ହଁ ଟିକେ ଲାଇଟ୍ କଟି ଯାଇଛି ତ ଆଉ ପଢିନି ଆଉ।
ଓହୋ ହଁ ମୁଁ ପଢିଥିଲି। ମୋ ଫୋନ ତ ଖରାପ ହେଇଯାଇଚି ମୁ ସେପାଇଁ ପଢି ବି ପାରୁନି ଠିକ ସେ।
ଓହୋ ଆଉ କେମିତି କଣ ମାନେ ତମର ପାଗ କେମିତି?
ଆମର ତ ବହୁତ ଜୋରରେ ବର୍ଷା ହେଇଥିଲା ଏବେ ପୁରା ଅନ୍ଧାର ହେଇ କି ଅଛି। ତମ ଆଡେ?
ଆମର ଆଜି ଖରା ହେଇଥିଲା ଏଇନା ଟିକେ ଗୁଳୁ ଗୁଳି ହଉଛି ଆଉ।
ଓହୋ। ଆମ ଆଡେ ପୁରା ବହୁତ ଥଣ୍ଡା ପବନ ଦଉଛି ଆମ ଆଡିକି ପଳେଇ ଆସ।
ହଁ ଯିବି ଆଉ।
ଆଉ ଭଇ ସନ୍ଧ୍ୟାରେ କଣ ଖାଇଲଣି?
ସନ୍ଧ୍ୟାରେ ମୁଁ ବ୍ରେଡ ଖାଇଥିଲି। ତମେ?
ନାହିଁ ମୁଁ କିଛି ଖାଇନି ବିସ ବିସ୍କୁିଟ ଖାଇଥିଲି ବାସ।
ଅହ। ଆଉ କଣ ଏବେ ପାଠ ପଢା ଚାଲିଚି।
ନା ହଁ ଚାଲିଛି।
କଣ ପାଠ ପଢା? ମାନେ କଣ ମାନେ କୋଉ ମାନେ ଇଅର?
ସେକଣ୍ଡ ଇୟର।
ଆଉ କଣ ମୋର ବି ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର।
ତୁମର କୋଉ ଅନର୍ସ?
ମୋର କେମେଷ୍ଟ୍ରି। ତମର?
ଓଡ଼ିଆ।
ତମ କଲେଜ ରେ ଭଲ ପାଠ ପଢା ହୁଏ?
ହଁ ସେମିତି। ତମ କଲେଜ ରେ?
ହଁ ଆମ କଲେଜରେ ବି ସମ ହେମତି ପଢା ହୁଏ ଆଉ।
ଗମେଣ୍ଟ କଲେଜରେ ଯୋଉ ଭଳି ପାଠ ପଢା ହଉଥିବ ଭଲ ଖୋଜିଲେ ଆଉ ହବ।
ହଁ ତମେ ରୋଷେଇ କରି ଖାଉଚ ନିଜେ?
ହଁ ନିଜ ରୋଷେଇ କରି ଖାଉଚୁ।
ଓହୋ କଣ ତମକୁ ରୋଷେଇ ଆସେ?
ହଁ ସେମିତି। ତମେ?
ହଁ ମୁଁ ବି ମେସି ରେ ରହୁଚି। ଗୋଟେ ରୁମ ନେଇକି ଆଉ ସେଇଠି ରୋଷେଇ କରି ଖାଉଚି।
ତମକୁ ରୋଷେଇ କରି ଆସେ?
ହଁ।
ମୋ ପାଇଁ କେବେ ରୋଷେଇ କରିଦବ ତ।
ହଁ ନିହାତି।
ହଉ ଯେବେ କରିଅ ମତେ ଡାକିବ।
ହଁ। ଆଉ ତମେ ବଜାର ଗଲଣି?
ନାଇଁ ଯାଇନି ଏବେ ରେଡି ବାହାରୁଛି ତାପରେ ବାହାରିକି ଯିବି।
ଆଚ୍ଛା ଏ ମୁଁ ଏଇ ବାହାରେ ଟିକେ ବୁଲୁଛି ଗୁଳୁ ଗୁଳି ହଉଥିଲା ତ ସେଥି ଯୋଗୁ ଆଉ।
କଣ ମାର୍କେଟ ରେ?
ନାଇଁ ଆମ ରୁମ୍ ବାହାରେ।
ଓହୋଃ। ତମ ହଷ୍ଟେଲରେ ୱର୍ଡେନର୍ ନାହାନ୍ତି କି?
ଶୁଭୁନି।
କହିଲି ତମ ହଷ୍ଟେଲ ରେ ୱର୍ଡେନର୍ ନାହାନ୍ତି? ।
ରୁମ୍ ବାହାରେ ଜଷ୍ଟ ମାନେ ଏମତି ବୁଲୁଛି। ୱାର୍ଡ଼େନର ନା ନାହାନ୍ତି।
ଓହୋଃ।
ତମର ଅଛନ୍ତି କି?
ନାହିଁ ଆମର ବି ନାହାଁନ୍ତି। ଆମେ ନିଜେ ରୁମ ନେଇକି ରହୁଛୁ।
ଭଲ ଆଉ। ଆଉ ତମକୁ କଣ ରୋଷେଇ ଆସେ?
ମତେ ଭାତ, ଡାଲି, ଭଜା, ଚିକେନ, ମାଛ ଅଣ୍ଡା ସେମିତି ସବୁ ଆଉ।
ଅଲ ରାଉଣ୍ଡର ସବୁ ଆସେ?
ସବୁ ନାହିଁ। ଆପଣଙ୍କୁ?
। ମତେ ବି ସବୁ ଅ ମାନେ ନିରାମିଷର ସବୁ ହୁଁ ଆସେ ଆ ବାକି ଆମିଷ ମୁଁ ଖାଏନି।
କାହିଁକି?
ଆମର କଣ କହିଲ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ଜାଣିଛ?
ହଁ ହଁ ଜାଣିଛି।
ଅ ମୁଁ ତାଙ୍କ ଦୀକ୍ଷା ଗ୍ରହଣ କରିଛି ଆଉ ଆମ ଘରେ ସମସ୍ତେ।
ଓହୋଃ।
ହଁ, ସେଥି ଯୋଗୁ ମୁଁ ଆମିଷ କି ପିଆଜ, ରସୁଣ କିଛି ଖାଉନି ଆଉ।
ଓହୋଃ, ବିନା ପିଆଜ ରସୁଣ କରୁଛନ୍ତି ନା?
ହଁ।
ତାହେଲେ ତ ମୁଁ ନିହାତି ଆପଣଙ୍କ ହା ତ ରନ୍ଧା ଖାଇବି।
। ହଁ, କେବେ ଆସ ମୁଁ ଆମ ରୁମ ଆଡେ ମୁଁ ଦେବି ଆଉ ବନେଇକି।
ହଉ।
ଆଉ କଣ କେମିତି ମାନେ ରଜ ପାଇଁ ଡ୍ରେସ୍ କିଣିଲଣି?
ନାହିଁ ମୁଁ ରଜ ସେଲ୍ ରଜ ପାଳିବିନି ତ ସେଥିପାଇଁ କିଣିନି।
ଓଃ କଣ ପାଇଁ ଯେ?
ଟିକେ ଅସୁବିଧା ଅଛି ତ ସେଥିପାଇଁ। ତମେ?
। ହଁ, ମୁଁ ଡ୍ରେସ୍ ଅନଲାଇନୁ ଅର୍ଡର କରିଛି।
କୋଉ କଲର୍ ର?
କଳା ଆଉ ଧଳା ଦି ଅଳ ପରିଚି
ଉଁ ହୁଁ ଭଲ। ତମ ଘରେ ତମେ ବୋଧେ ଟିକେ ଗେହ୍ଲା ଟିକେ ଅଧିକା ହଥାଏ।
ନା ନା ଆମ ଘରେ ମୋ ଭାଇ ସାନ ଭାଇ ଗେହ୍ଲା।
ହଁ।
ହୁଁ।
ଉଁ ହୁଁ। ଯାହାହେଲେ ରଜକୁ ତମର ଦିହଳ ଡ୍ରେସ୍ ହଉଚି ମାନେ ତମେ ଗେହ୍ଲା ନୁହଁ।
ନାହିଁ କଁ ଖାଲି ଦିହଳ ଡ୍ରେସ୍ ହେଲେ ଗେହ୍ଲା।
ଯା
ନାଇଁ ସେମିତି କିଛି ନାହିଁ ଡ୍ରେସ୍ କେ କେତେ ଦିନଠୁ କିିନଥିଲିତ କିଣିଦେଲି ଆଉ।
ଓହୋ।
କଣ୍ଟେ?
କଣ?
ମୁଁ କହିଲିକି ମାର୍କେଟ ଗଲଣି?
ମାର୍କେଟ ଯାଇନିଁ।
ଆଚ୍ଛା।
ଯାଇନି ମାର୍କେଟ ଯିବି।
ହଁ ହଁ ଆଉ କଣ ଖାଇବାକୁ ତମକୁ ଭଲ ଲାଗେ?
ମତେ ଗୁପଚୁପ୍ ଦହିବରା ତମକୁ?
ମୋତେବି ଗୁପଚୁପ୍ ଆଉ ପ୍ରସାଦ ଯେଉଁ ଠାକୁରଙ୍କର ହେଇଥାଏ
ହୁଁ ହୁଁ।
ହଁ।
ଓହୋ। ଠାକୁରଙ୍କ ଆଡ଼େ ଯେବେ ଯିବ ମତେବି କହେଇବ ମୁଁବି ଯିବି।
ହଁ ନିହାତି।
ହଉ।
ହଁ। ଆଉ ଆଜି କଣ ରୋଷେଇ କରିବ?
ଆଜି ଭାତ ଆଉ ଚିକେନ୍।
ଓହୋ। ଓହୋ ଏବେ ମାର୍କେଟ ଯାଉଚ ଚିକେନ୍ ଆଣିବାକୁ?
ହଁ।
ମୁଁ ଆଜି ଭାତ ଆଉ ଡାଲି କରିବି ଭାବୁଚି ଆଉ।
ଓହୋ ତମେପା ନିରାମିଷାନା।
ହଁ।
ତମକୁ ଖଟା ଭଲ ଲାଗେ?
ହଁ ଆଚାର ଖଟା।
ଏ ମୋ ପାଇଁବି ଆଣିଦବ ମତେ ବହୁତ୍ ଭଲ ଲାଗେ ମୋ ଗୋଟେ ସାଙ୍ଗଟେ ଆଣିଥିଲାଯେ ମୁଁ ତାର ସବୁ ଖାଇଦେଲି।
ଆଚ୍ଛା ହଁ ମୁଁ ନେଇକି ଯିବି ନିହାତି। ହଉ ତମେ ମାର୍କେଟ ଯାଅ ମୁଁ ରଖୁଚି।
ହଉ ହଉ।